ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଆପଣ ଏବେ କଣ କରୁଥିଲେ
ମୁଁ ଏବେ ଏବେ ଆମର ମଧ୍ୟାହ୍ନ ଭୋଜନ ରୋଷେଇ ସାରିକି। ମାନେ ବସିଛୁ ଖାଇବୁ।
ଅ ହଁ ମୁଁ କହିଲି ଦେଖିବା। କେତେ ଦିନ ହେଲା ତା କଲ କରିନି ଟିକେ କଲ କରିଦି କଣ କରୁଛନ୍ତି ଆଉ।
ଏ ନାଇ ବସିଛୁ ଆଉ ମୋ ଘରେ ସବୁ ମିଶି ବସିଛୁ ଖାଇବୁ।
ଓହୋ ଆଉ ଆପଣଙ୍କ ଦେହ ପା ସବୁ ଭଲ ଅଛି।
ହଁ ହଁ ଦେହ ପା ସେମିତି ଅଛି।
ଘରେ ସମସ୍ତଙ୍କ ଦେହ।
ହଁ ଭଲ ଅଛି।
ଆଉ ଆପଣଙ୍କ ଆଡେ ସାପ୍ତାହିକ ହାଟ ବସୁଛି ନା ନାଇଁ।
ହଁ ଆମ ଆଡେ ସାପ୍ତାହିକ ହାଟ ଆମର ଆଡେ। ମଙ୍ଗଳବାର ବସେ। ବୁଝିଲେ ହ୍ୟାଲୋ। ମଙ୍ଗଳବାର ଦିନ ଆମର ମଙ୍ଗଳବାର ଦିନ ସାପ୍ତାହିକ ହାଟ ବସେ। ଏପଟେ ଡମଣା ମାର୍କେଟ କୁହନ୍ତି ତାକୁ।
ହଁ।
ଆଉ ସେଠି ସବୁପ୍ରକାର୍ ପନିପରିବା ମିଳେ ତାପରେ ଅଲଗା। ଅଲଗା ତେଜରାତି ଜିନଷ ସବୁ ମିଳେ। ଉଁ ଗ୍ରସରୀ ଜିନଷ ମିଳେ।
ହଁ ତ। ଆମର ତ ଏଠି ସପ୍ତାହିକ ହାଟ ମାନେ ଆମେ ଏଥର ଦି ଆମର ସପ୍ତାହକୁ ଦିଥର ହଉଚି ହା ଟ ମଙ୍ଗଳବାର ଥରେ ହାଟ ହଉଚି ଆଉ ରବବାରେ। ଥର ହାଟ ହଉଚି ଆଉ ତ ଆମର ମାନେ। କଣ କି ମାନେ ଏମତି ଦିଥର ହାଟ ହେଲେ କଣ ଟିକେ ସୁବିଧା ହେଇଯାଉଚି ଘରେ। ନିଅ ମଙ୍ଗଳବାରେ ଅଳ୍ପ କିଛି ପରିବା ଆଣୁଚି ଭାରି ସେ। ଶନିବାର ଯାଏଁ ହେଇଯାଉଚି ଫୁଣି ରବବାର ଫ୍ରେଶ ପରିବା ଫୁଣି ଯାଇଁକି ଗୋଟେ ତାଜା ପରିବା ଆଇଁଲେ ହେଇଯାଉଚି ଏମିତି। କଣ ସପ୍ତାହକୁ ଥରେ ବସିଲେ କିଛି ନାଇଁ ଆଣିଲେ ଫ୍ରିଜ୍ ରେ ବି ରଖିପାରିବେ। କିନ୍ତୁ ଏବେ ଆପଣ ଦେଖୁଥିବେ ଫ୍ରିଜ୍ ରୁ ପରିବାଗୁରାମାନେ ଜଲ୍ଦି ପା ଚି ଯାଉଚି ଯେମତି କିି ଆମେ ପୋଟୋଳ ଯଦି ଆଣିକି ଦେଖିବେ ରଖିଦେଇଥିବେ ଫ୍ରିଜ୍ ରେ। ମାନେ ଦି ଦିନି ଧରନିଅ ଆପଣ କଲେ ତିନ ଦିନି ବେଳକୁ ଦେଖିବ ଆଉ ଯେତିକି ଥିବ ମାନେ କଯେମତି ହଳଦିଆ ହଳଦିଆ ପଡିକି। ପାଚି ଯାଉଚି। ସବୁ ଯୋଉ ସାର କେମିକାଲ୍ ପଡୁଚି ସେଥିରେ ସେଥିପାଇଁ ଆଉ ଆମର ଏଠି ସା ପ୍ତାହିକ ହାଟ ଯୋଉ ଦି ଥର ବସେ। ତ ଆମେ ବି ତ ଭାଇ ମାନେ ଯାଆନ୍ତି ଆଣି ନହଲେ ଆମେ ବି। ତାଙ୍କ ସାଙ୍ଗରେ କେତବଳେ କେମତି ଯାଉ। ଆଉ ସାପ୍ତାହିକ ହାଟରେ ତ ବହୁତ୍ ସାରା ଦୋକାନ ମାନେ ସବୁ ପ୍ରକାରର ପରିବା ଦୋକାନ ଯେ ତେ ମାନେ ପନିପରିବାର ସବୁ ଦୋକାନ ସେଠି ପଡିଥିବ। ମାନେ ଆପଣ ଦେଖିବେ ସେ ଜଣେ ବେପାରୀ ଯଦି କହୁଥିବ ବାଇଗଣ କିଲ ତିରିଶ ଆଉ ଜଣ ସେ ଯଦି ଆପଣ ବ୍ୟାଗ ଟା ଧରିକି ତା ପଟକୁ ପଳେଇବେ ଆଉ ଅନ୍ୟ ଜଣ ବେପାରୀ କହୁଥିବେ ନା ନା ଇଆଡ଼େ ଆସ ଇଆଡ଼େ ଆସ ବାଇଗଣ କିଲ। ପଚିଶ ଏମତି କୋଉଠି ପାଞ୍ଚ ଦଶ ରେ କମ ପାଇବେ କିନ୍ତୁ ହାଟର ଫାଇଦା। କଣ ନା ଆପଣ ଗୋଟେ ଜାଗାରେ ମାନେ କଣ ସବୁ ପନିପରିବା ଆପଣ ପାଇପାରିବେ ଏମିତି ବ ଜାର୍ କୁ ଆପଣ ଗଲେ କଣ ଗୋଟେ ଜାଗାରେ ନହଲେ ଯଦି ଗୋଟେ ବେପାରୀ ରଖିଥିବ ଗାଜର ତା ପାଖରେ ଦେଖିବେ। ବନ୍ଧାକୋବି ନଥିବ କି ଫୁଲକୋବି ନଥିବ ଆଉ ଗୋଟେ ଦୋକାନକୁ ଯିବା ଏ ହାଟରେ କଣ ସବୁ ଦୋ କାନଗୁରା ପାଖାପାଖି ବଡ ଏରିଆ ଆପଣ ବୁଲି ବୁଲି ସବୁ ପରିବା ମାନେ କିଣିକି ଆଣିପାରିବେ। ଆଉ ହାଟରେ ତ। ଏବେ ତ ଦରଦାମ୍ କଥା ଆପଣ ଜାଣିଚନ୍ତି ଯେତେ ସବୁ ସବୁ ଜିନଷ ବହୁତ ସାରା ରେଟ୍। ଯେମତି ଆମର ଏଠି ଏଇନା ଆମର ଏଠି ଟମାଟର କିଲଟା ଏଇନା ଅ ଶୀ ଆଉ ଛୁଇଁ ସୂଜୁନା ଛୁଇଁଟା ତ ଶହେ କୋଡିଏ। ସବୁ ନଉଛି ତ ସେଇରା ତ ବହୁତ ସାରା ରେଟ୍ କେତେବେଳେ ବି ପରିବା ରେଟ୍। କମୁନି ଆଗୁରୁ କଣ ଶୀତ ଦିନ ହେଲେ। ଟମାଟକୁ କେହି ପଚାରନ୍ତିନି ପାଞ୍ଚ ଟଙ୍କା ଦି ଟଙ୍କାରେ ଏବେ କିନ୍ତୁ ଦେଖିବେ ଶୀ ତ ଦିନ ସେ ଯୋଉ କାର୍ତ୍ତିକ ମାସ ଆଡ଼େ ତ ଟମାଟ ଆହୁରି ରେଟ୍ ଆଉ ଆମର ଏଠି ସାପ୍ତାହିକ ହାଟରେ। ପନିପରିବା ସହିତ ଫଳ ବି ମାନେ ମିଳୁଚି। ସବୁ ଫଳ ଦୋକାନି ବି ଏଥର ଜାଣିିଗଲେଣିନା ଆଉ କଣ ସବୁ ଲୋକ ଯାଉଚନ୍ତି। ସବୁ ଆଉ ଏଇ ଯୋଉ ଖରାକୁ ବି ଦୃଷ୍ଟିରେ ରଖି ବେପାରୀ ମାନେ ସବୁ ଆ ଖୁ ରସ ଆଖୁ ରସ ବିକ୍ରି ହଉଚି। ଆଉ ତାପରେ ଲୁଗା। ବି ଦେଖିବେ ଶାଢୀ ଦୋକାନ ବି ଏଥର ହାଟକୁ ଆସିଲାଣି କାରଣ ଦେଖନ୍ତୁ ସମସ୍ତିଙ୍କର। ଏତେ ମାତ୍ରାରେ ସମ୍ବଳ ନାହିଁ କି ଯେ ବଜାର୍ ଯାଇଁ ସବୁ ଦାମି। ଶାଢ଼ୀ କିଣିବେ ଯିଏ ଦେଖନ୍ତୁ ତାର ଦିନ ମଜୁରିଆ ସେ ଦିନକୁ କେତେ ଟଙ୍କା ରୋଜଗାର କରୁଚି ସିଏ ଆଉ ମାର୍ କେଟ ଯାଇଁକି ଦାମିକିଆ ଶାଢ଼ୀ ଆଣିପାରିବ କି କିନ୍ତୁ ହାଟରେ କଣ ଗୋଟେ ସୁବିଧା ଅଛି ଗଲେ ସେଠି ଅଳ୍ପ ସମୟ ମାନେ ଟଙ୍କାରେ ଲୁଗା ବି ଆଣିପାରିବେ ସେଠି ଚପଲ ଦୋ କାନ ବି ଆଉ ଛୋଟ ଛୁଆଙ୍କର ବ୍ୟାଗ୍ ତ ବଢ଼ିଆ ବଢ଼ିଆ ଆସୁଚି। ଆଉ ଖେଳନା ଦୋକାନ ଦେଖିବେ ମାନେ ଛୋଟ ଛୁଆ ବି ମାନେ ବାପା ମାଙ୍କ ସହିତ ବି ହାଟକୁ ଯାଉଛନ୍ତି ତାଙ୍କୁ ଆକର୍ଷିତ କରିବା ପାଇଁ ବେଲୁନ୍ ମୁଁ ଖାଇବା ପାଇଁ ଗୁପ୍ ଚୁପ୍ ଚାଟେ ଏସବୁ ବି ରହୁଚି ଆଉ ଆପଣଙ୍କ ଆଡ଼େ ସ ତାଇ ଘାଟରେ କଣ-କଣ ସବୁ ଦୋକାନ ବସ୍ଥାଏ?
ଆମର ବି ମାନେ ବହୁତ ବଢ଼ିଆ ସାପ୍ତାହିକ ବାଟ ଟା ମାନେ ସେଇଟି ହାଟ ତାପରେ ଯଦି ମନେ କର ଆମର ସବୁ ପୂଜା ବଡ଼ ବଡ଼ ଭଲ-ଭଲ ପୂଜା ଦିହରେ ଯାହା ସବୁ ପୂଜାର ସାମଗ୍ରୀ ଯାହା ସେଇ ପର୍ଟିକୁଲାର ସେଇ ଦିନ ପାଇଁ ଯାହା ଦରକାର ସେ ବସ ଯିବ ସବୁ ପୁରା ଲୋକ ଭିଡ଼ ଯେ ଭିଡ଼ ହେବେ ଯେ ମାନେ ଛୋଟଠୁ କଦଳୀ ପତ୍ର ଠୁ ଆରମ୍ଭ କରି ଆମ୍ବଡାଳଠୁ ଆରମ୍ଭ କରି ଗୁଆଠୁ ଆରମ୍ଭ କରି ସବୁ ମିଳିବ ଆମର ସାବିତ୍ରୀ କରନ୍ତୁ। ଆପଣ ଜାଗର କରନ୍ତୁ। ଆପଣ ଯୋଉ ପୂଜା କରନ୍ତୁ ସେଇଦିନ ସେଇ ସମୁ ଅକେଜନ୍ ରେ ସେଇଟା ମିଳିବ ତାପରେ ପନିପରିବା ବି ସେମ୍ ତି ଯେମ୍ ତି ଆପଣ କହିଲେ ବିଭିନ୍ନ ରେଟ୍ ରେ ମିଳେ। କିନ୍ତୁ ଯେତେବେଳେ ପରିବା ରେଟ୍ ଟା ଅଧିକା ଥାଏ ସେତେବେଳେ ଯୁଆଡ଼ୁକୁ ଗଲେ ସେଇ ଏକା ରେଟ୍ ସିଏ ଦିଅନ୍ତି। କମ୍ ବେଶୀ ବହୁତ ରେୟାର୍ ହୁଏ ବେଶୀ ହୁଏନି। ଆଇ ତାପରେ ଆମର ଆମର ଯୋଉ ଘରେ ଯୋଉ ଅତି-ଅତି ଦରକାରୀ ଜିନିଷ ଆମେ ଯୋଉ ବ୍ୟବହାର କରୁ। ଆମେ ଗୋଟେ ଜିନିଷ ରଖିଲୁ ଥାକ ଦରକାର୍। ଛି ଯୋଉ ଛୋଟ ଛୋଟ ଜିନିଷ ସବୁ ଆମ ଯୋଉ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାରିବା କାଟିବା ପାଇଁ ଛୁରୀଠୁ ଆରମ୍ଭ କରି ତା ପାଇଁ ବୋଡ଼ ହେଲା। କିଏ ଘରେ ପନିକିରେ କଟିବା ପାଇଁ ପନିକି ହେଲା କୋର କୋରନା ହେଲା। ଅତି ଛୋଟ୍-ଛୋଟ୍ ଯୋଉ ଜିନିଷ ଉରା ତମେ ଜାଣିବି ନଥିବ ସେଉଡ଼ୁ ଦେ ଥିବ ମିଳୁ ପୂଜାର ଯେତେ ପ୍ରକାର ବୁଝିଲେ
ଆଜ୍ଞା।
ପୂଜାର ଯେତେ ପ୍ରକାର ସାମଗ୍ରୀ ମାନେ ଏବେ ସବୁ ତ ସବୁ ଜାଣିଗଲେଣି ପୂଜା କେମିତି ବିଧି ନୀ ତି ହୁଏ। ବିଧିରେ ଯବୁ। ଦୁର୍ଗା ପୂଜା କର ଦିବାଳି କର ଲକ୍ଷ୍ମୀ ଦିବାଳି ବେଳେ ଲକ୍ଷ୍ମୀ ପୂଜା କର। ଯାହା ଛୋ ଛୋଟ ଏଡ଼ିକି ରାଶିଠୁ ଆରମ୍ଭ କରି ତିଲ୍ ଠୁ ଆରମ୍ଭ କରି ସବୁ ଜିନିଷ ହାଟରେ। ଠିକ୍ ସେଇଟି ବି ଗୋଟେ ଦୋକାନ ଆମର ଯେମ୍ ତି ଗୋଟେ ଗୋଟେ ଅଛି ତିନି ମହଲା ଗୋଟେ। ସେଟା କେବଳ କପଡ଼ା ଦୋକାନ ଆରମ୍ଭ କରି ତା ଭିତରେ ଟେଲର୍ ତା ଭିତରେ ବ୍ଲାଉଜ୍ ରୁ କାନ୍ ରେଡିମେଡ ବ୍ଲାଉଜ୍ ଦୋକାନ ତା ଭିତରେ କସ୍ମେଟିକ୍ସ। ଛୁଆଙ୍କର ଝିଅ ପିଲାଙ୍କର ସବୁ ଯେତେପ୍ରକାର ସଜବାଜ ଜିନିଷ। ସିଏ ଯେ ଯାହାକୁ ଯେତେ ଆଉ କମ୍ ଦାମ୍ ରେ ଶାଢ଼ୀ ଡ୍ରେସ୍ ‌। ବେଡ୍ ସୀଟ୍ ପର୍ଦା। ଆଉ ଡିଜାଇନ୍ ଡିଜାଇନ୍ ମ୍ୟାଚିଂ ବ୍ଲାଉଜ୍ ରେଡିମେଡ୍। ତିଆରି କରିବା ପାଇଁ ଟେଲ ଚପଲ୍ ଦୋଖାନ୍। ସବୁ ତାପରେ ଏମିତି କି ତା ଭିତରେ ସୁନା ଭାଙ୍ଗିଗଲେ ସଜାଡ଼ିବା ପାଇଁ ବି ଦୋକାନ ଅଛି ବୁଝିପାଇଲେ?
ଆଜ୍ଞା।
ସୁନା ଭାଙ୍ଗିବା ପାଇ ଯିବ ସଜାଡିକି ନେଇଆସିବ। ସେଇଠି ଅଛି ପାଖରେ ଉଁ ସବୁ ତ ସେ ଗୋଟେ ଜାଗାରେ ସବୁ ଆଉ ଜାଗାରେ ସବୁ। ସେଇଠି ବସିଯିବ ଘରର ଯାହା ପ୍ରୋବ୍ଲେମ ହଉଛି ସବୁ ସେଇଠି ଶେଷ ହ ସେଇଠି ସବୁ ସଲ୍ଭ ହେଇଯିବ। ଆଉ ଏବେ ପନି ପରିବା ରେଟେ ରଜ ଟାଇମ୍ ରେ ବହୁତ ବଢି ଯାଇଥିଲା ଆପଣଙ୍କ ଯଦି ହଁ ଇଏ ରେଟ୍ ଟା କେତେ ଅଛି ଯୋଉ। କଣ ଟମାଟୋ ରେଟେ କେତେ ଅଶୀ ଟଙ୍କା ନା କେତେ କହିଲେ?
ହଁ ଆମର ଏୟାଡେ ତ ଟମାଟୋ ରେଟେ ଅଶି ଆଉ ଆପଣ ଯେମିତି କହିଲେ ଆମର ବି ହେମତି ଏଠି ଯୋଉ ସାପ୍ତାହିକ। ଟ ହଉଛି। ମାନେ ଜୋତା ଠୁ ମାନେ ଛତା ସିଲେଇ ଯାଏଁବି କହିବାକୁ ଗଲେ ସବୁ ମାନେ ଠି ସୁବିଧା ଉ ଉପଲବ୍ଧ କାରଣ ଦେଖିବେ ଅ ଜୋତା ମାନେ ଛିଡିଗଲେ ବି ଜୋତା ସିଲେଇ ବ ର୍ଷା ଦିନ ଯେହେତୁ ଆସିଲାଣି ଛତା। ଆଉ ଛତା ବି ମାନେ ସିଲେଇ କରିବା ପାଇଁ ଦେଇଥିବେ ଲୋକ ବସୁଛନ୍ତି ଆପଣ ନେଇଯିବେ ଛ ଛତା ମାନେ କାରଣ ସବୁ ବର୍ଷ ନୂଆ ନୂଆ ଛତା କିଣିବା ମୋ ମତରେ ସେଟା ହଉଚି ଅଯଥା ଖର୍ଚ। କାରଣ ଯଦି ଦେଖନ୍ତୁ ଆମେ ଗୋଟେ ଜିନିଷ ବ୍ୟବହାର କରୁଛେ ଯଦି ଏଟା। ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇଯାଉଚି ତାହେଲେ ଆଉ ଗୋଟେ ନୂଆ କିଣିବା ଯଦି ସେଟା ଟିକେ ମାନେ ଖରାପ ହେଇଯାଉଜି ତାକୁ ଆମେ ମାନେ ରିପୋରିଂ କରିକି ବି ଆଉ ଥରେ ବ୍ୟବହାର କରିପାରିବା ତା ପଛରେ ଅଯଥା ଖର୍ଚ୍ଚ କରିବା ଟା ମୋ ମତରେ ଭୁଲ୍। ତ ଆମର ଏଠି ବି ମୁଁ ବି ସେମିତି ଛତା ବି ଆମର ଏଠି ସିଲେଇ କରିବା କୁ ନଉ। ଆଉ ଷ୍ଟିଲ ଦୋକାନ ବି ଏଥର ଦେଖିବେ ହାଟରେ ଷ୍ଟିଲ ଦୋକାନ ବି ମାନେ ରହୁଚି। ଯେମିତି ଘର କରଣା ଥାଳି ତାଟିଆ ଏଡା ସବୁ ମାନେ ପୁଣି ଭଲ ସୁଲଭରେ। ଦଉଛନ୍ତି ସେଠି ଗୋଟେ ସୁବିଧା ହଉଛି ଆଉ ଆମ ତ ହାଟ ମାନେ କହିବାକୁ ଗଲେ ଏଠି ଗୋଟେ ବଡ ହାଟ ବସୁଚି ମାନେ ରବିବାରଠୁ ମଙ୍ଗଳବାର ଯୋଉ ଯେମିତି କହିିଥିଲି ଆମର ଏଠି ସପ୍ତାହକୁ ଦିଥର ରବିବାର ଆଉ ମଙ୍ଗଳବାର ବସୁଛି। ତ ରବିବାରଠୁ ଆମର କଣ ନା ମଙ୍ଗଳବାରେ ଯୋଉ ହାତଟା ବସୁଛି ସେଇଟା ବହୁତୁ ବଡ କାରଣ ମ ମଙ୍ଗଳବାର ହାଟଟାରେ ରବିବାର ହାଟଟ ସବୁ ମିଳିବ। ମଙ୍ଗଳବାର ହାଟରେ ଆଉ ଗୋଟେ ସୁବିଧା ହଉଛି ମାନେ ସବୁ ଗଛର ଚାରା ଯେମିତି ଏବେ ମାନେ ଗ ଗଛ ଗୋଟେ ବାରରେ ଆମେ ଗଛ ଲଗାଏ ଯେମତି ବାଇଗଣ ଚାରା, ଲଙ୍କା ଚାରା ସେ ଟମାଟୋ, କୋବି ଚାରା ଆଉ ଫୁଲକୋବି, ବନ୍ଧାକୋବି। ଆଉ ଆମର ଗାଜର ର ଯୋଉ ମଞ୍ଜି। ଶାଗ ଯେମିତି କୋଶଳା ଆଉ ଲେଉଟିଆ ସବୁ ପ୍ରକାର ଶାଗର ମଞ୍ଜି। ସବୁ ପ୍ରକାର ମିଳିପାରୁଛି ଯେମିତି କିି ଆମେ ଆଣି କଣ। ବାରରେ ସହଜରେ ଲଗେଇ ପାରିବା ଆଉ ହାଟରେ ଏଇଟା ଗୋଟେ ସୁବିଧା। ଆଉ ହାଟରେ ସୁବିଧା ଆଉ କଣ ନା ଆଉ ଆମର ଏଇ ଯୋଉ ଘରର ସବୁ ସାମଗ୍ରୀ ଯେମି ତି ଆପଣ କହିଲେ କି ସବୁ ବ୍ୟବହାର ଯେମିତି ଆମ ଘର କରଣା ଜିନିଷ। ଯେହେତୁ ଆମେ ମାନେ ଝିଅ ବହୁ ଯଉ ପିଲାମାନେ। ଆମେ ଆଗ ଘରକୁ ଯି ମାନେ ଯୁଆଡେ ଯିବା ଆଗ ଆଗ ଘର କରଣା ଜିନିଷ ଦରକା ରେ ସେ ମେଳା ହଉ ବା ହାଟ ହଉ। ତ ହାଟରେ ସେମିତି ଘର ଘୁରୁଣା ଜିନିଷ କରୁ ନା ଆମର ଗୋଟେ ଘର ପୋଛା ଭାଙ୍ଗି ଯାଇଥିଲେ ବି ସେ ଏଟା ମିଳୁଚି ଝାଡୁ ଯୋଉ ଏତ ଆମର ପ୍ରତି ଦିନ ଆମର ଦରକାର ଝାଡୁ କରିବାର ଭଲ ମାନେ ଏଇ ଯୋଉ ଫୁଲ ଝାଡୁ ହଉ ବା ଆର ଝାଡୁ ହଉ ନଡିଆ ପହଁରା ହଉ ସବୁ କିଛି ଛି ହାଟ ରେ ମିଳୁଛି। ଆଉ ହାଟାରା ଏଇ ଛୁଆଙ୍କର ଯୋଉ ସ୍କୁଲ ବ୍ୟାଗ୍ କହୁଥିଲି ସେରା ସବୁ ମିଳୁଛି ଛୁ ଛୋଟ ଛୁଆଙ୍କ ନେଇକି ବଡ ଛୁଆଙ୍କ ଯାଏ। ଆଉ ହାଟ ଆମ ଉପର ମାନେ କଣ ସେଠି ଖାଇବା ଜିନିଷ ବି ସବୁ ଏଥର ଆଗରୁ କଣ ହଉ ମା ଛି ମଶା ବସୁଥିଲେ ଲୋକ ଘୃଣା କରିକି ଖାଉନଥିଲେ କିନ୍ତୁ ଏବେ ସବୁ ଲୋକ ସଚେତନତା ହେଇଗଲେଣି। ହାଟରୁ ବି ଆଜ୍ଞା।
ଆଉ ଗୋଟେ କଥା ମୁଁ ଟିକେ କହୁଛି ଆପଣ ଭୋଉ ତ୍ କଥା କହିଲେ ମୋର ବି ଟିକେ କଥା ଶୁଣନ୍ତୁ ଆମର ହାଟ ବି ବସେ ଆଉ ତା ସହିତ ଆମେ ଯୋଉ ଘରେ ରହୁଛୁ ସେ ପାଖରେ ବି ଛୋଟ ଛୋଟ ଦୋକାନ ବସିଥାଏ ଧରି ନିଅନ୍ତୁ ବେଳେ ବେଳେ ଆମ ହାଟକୁ ଯିବାକୁ କଷ୍ଟ ମାନେ ବୁଲିକି କି ଆଣିବାକୁ ଟାଇମ ଲାଗୁଛି ପାଖରେ ବି ଯୋଉ ଦୋକାନ ବସିଥା ଆମେ ଟିକିଏ ରେଟ୍ ଅଧିକା ହୁଏ ନାଇଁ ଏବେ ବି ଖାଲି ପରିବା ରେଟ କୁ ଛାଡିଦେଲେ ବାକି ସବୁ ରେଟ ସବୁଆଡେ ସମାନ। ଯୁଆଡ଼େ ଯିବ ସେ ସମାନ ନୁହେଁ କି?
ହଁ ହଁ।
ଆଉ ତାପରେ ଆମର ଆମ ଘର ପାଖରେ ବି ଦୋକାନ ସବୁ ଅଛି ଆଉ ଆମର ମାନେ ସେଇଟା ଗୋଟେ ରାସ୍ ସବୁତ ଏମି ଫଟୋ ଉଠେଇବା ପାଇଁ ପ ଷ୍ଟୁଡିଓ ଅଛି ବୁଝିପାଇଲେ।
ହଁ।
ଆଉ ସୁନା ରୂପେ ଗଲା ସେଟା ତ ଗଲା।
ମୁଁ ଟିକେ ଶୁଣନ୍ତୁ। ମୁଁ ଏବେ ଟିକେ ରହୁଛି ମୋର ଟିକେ ଅଛି ରୋଷେଇ କରିବାରୁ ମୁଁ ଆପଣଙ୍କୁ ଫାଙ୍କା ହେଇକି ଲଗେଇବି କଲ୍ କୁ।
ଠିକ ଅଛି ହଉ ମୁଁ ବି ରୋଷେଇ ସାରଦେଇଚି ଯାଉଛି ଖାଇବିି ଯାଉଛି ଠିକ ଅଛି। ହଁ ହଁ।